ହଁ, ହ୍ୟାଲୋ
କଣ କରୁଛ?
ନାଇଁ ମଁ ଏଇଠି ବସିକି ଲେଖୁଥିଲୁ ଆଉ କାଲି ପରୀକ୍ଷା ଅଛି ତ
ହୁଁ କେତେବେଳକୁ ଯିବା।
କାଲି ଭୋରୁ ବାହାରିବା ପାଇଁ ପଡିବ ଭୋରୁ ତିନିଟାରୁ ବାହାରିଲେ। ସେଠି ପାଞ୍ଚଟା କେତେବେଳେ ଟ୍ରେନ ଅଛି ତ ଆଗୁଆ ଯାଇକି ବସିବା ପାଇଁ ପଡିବ ନା।
ହଁ ଆନ୍ଦ୍ର
ଆନ୍ଧ୍ରପ୍ରଦେଶରେ
ଆ ଟିକେ ଜରଥରକ ଯାଇଥିଲା କଣ ବୁଲାବୁଲି କ
ହଁ ଏଠି ବଢିଆ ସ୍ଵାମୀ ରଙ୍ଗନାଥ ଟେମ୍ପଲ କେତେ କଣ ସବୁ ମନ୍ଦିର ଅଛି ସବୁ
ହୁଁ ଆଉ ଶୀତ ଦିନେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲା।
ଶୀତ ଦିନେ ଆମେ ଯାଇଥିଲୁ ଆର ବର୍ଷ ଯାଇଥିଲୁ ଦାରିଙ୍ଗବାଡି। ଦେଓମାଳି ଏପଟେ ଗୁପ୍ତେଶ୍ଵର ମନ୍ଦିର ସେପଟ ତ ସେପଟ ଓଡ଼ିଶା ସବୁ ବୁଲିକି ଆସିଲୁ ଆଉ ଦକ୍ଷିଣ ଓଡ଼ିଶା ତକ ଆଉ
ହୁଁ।
ହୁଁ ତମେ କୁଆଡେ ହେଇ ଯାଇଥିଲ ଆଜୁ ଆଉ ତମେ।
ଆମେ ଏଇ ନୟାଗଡ ବୈଷ୍ଣବ ଦେଇ ଯାଇଥିଲୁ। ବଲାଙ୍ଗୀ ପାର୍କ ଶିମିଳି ଝରଣା ଆଉ ଭଟାରିକା ଏରାା ସବୁ ଯାଇଥିଲୁ ଆଉ।
ହଁ ଶିମିଳି ଶିମିଳି ର ଆମେ ବି ଯାଇଥିଲୁ ଭଲ ଜାଗା ଟେ
ହୁଁ।
ତମର ଏପଟେ ବା ସବୁ ଅଛି କଣ ଭଲ ଭଲ ଡ୍ୟାମ ଓଡିଶାର ନା କୋଉ ଡ୍ୟାମ ସବୁ
କୁମାରଆଡ ଆମ।
କୁଆଳିଡା ସେପଟେ କଣ ସବୁ ଶିବ ମନ୍ଦିର ଏକା ସବୁ
ଏବେ ଗୋଟେ ଶିବ ଷ୍ଟାଚୁ ବଡଟେ ହେଇଛି। ତାପରେ ହରିଣ ପାର୍କ ବି ଅଛି।
ହଁ।
ହୁଁ ସବୁ ଦେଖିବାକୁ ଭଲ ଲାଗୁଛି।
ହଁ ସେପଟେ ବହୁତ ମାନେ ଏଥର ସବୁ କାର୍ଯ୍ୟ ଉନ୍ନତି ହେଇଗଲାଣି। ସଜନୀ ଯାଇଥିଲା ତବେ ଷ୍ଟାଟସ ରଖିଥିଲା ଫୋନରେ କହୁଥିଲା ଆଉ କିଲ ସବୁ ଏପଟେ ଏମିତି ସବୁ ଆମର ହେଇଗଲାଣି କୁନ ବୁଲିବାକୁ ଯିବି ଆଉ।
ହୁଁ ଆଉ ଦାରିଙ୍ଗବାଡି ଯାଇଥିଲ କଣ ଦେଖିଲ
ଦାରିଙ୍ଗ ବେଡ଼୍ର ଦୁ। ବଢିଆ ଭଲ ଜାଗାଏ କିନ୍ତୁ ଏଥି ଯଁ କହୁଛନ୍ତି ବରଫ ପଡୁଛି ସାତରେ ଏତ ବଫାଇହିଁ ପଡନି ହଁ।
ରୁହଡ଼କ।
କ ପାଇଁ
କୁହ କୁହ
ହଁ ଦାରିଙ୍ଗ ବେଡ ନ କି ଶୀତ ଦିନ ପୁରା ଶୀତ ନଥିବ କି ତାର ଭିଉ ଟା ଭଲ ଲାଗୁଛି ଦେଖିବାକୁ ମାନେ ଏ ରାତିରେ ଆମେ ରହିଲୁ। ସେଠିକ ନା ଘର ନେଲୁ ରହିଲୁ ଭଡା କରିକୁ
ହଁ।
ହଁ।
ଆଉ ଦେଓ ମଳିି।
ଦେଓମାଳି ତ ଭଲ ଲାଗୁଛି ଦେଓମାଳୀ ତ ପାହାଡ ଉପରକୁ ଚଢି ଚଢି ଯିବ ସେତେ ଅଧାଘାଟରେ ଗାଡି ନେଇକି େଇବ ସେଇଠୁ ଚଢିବ ଚାଲିବ ତ ଆଉ ଟ୍ରେକିଂ ଭଳିଆ କରିବ ଚାଲିବ ଚାଲିବ ଚାଲିବ ପୁରା ଉପରକୁ ଯିବ ପତକା ଫତକା ଅଛି। ନହେଲେ ପତାକା ତମକୁ ଯାଇକି। ଏ ସବୁ ଅଛି ସେତେ ଉପରକୁ ଯାଇପାରିବ ଆଉ ଚାଲି ଚାଲି ଆଉ। ହଁ ହଁୁ ସତେଶ୍ୱଵର ତ ଶିବ ମନ୍ଦିର ପୁରା ବଡ଼ ଶିବଲିଙ୍ଗ ଅଛି ଆଉ
ହଁ କହୁଛନ୍ତି ଗୁପ୍ତରେ ଏ ପା ଅଛନ୍ତି
ହୁଁ ପୁରା ଗୁମ୍ଫା ଭିତରକୁ ବହୁ ମାନେ ମାନେ ଗୋଟେ ଛୋଟ ଛୋଟ ଗୁମ୍ଫା ଗୁମ୍ଫା ଭିତରେ ପଶୁ ପଶି ଯିବା ପାଇଁ ପଡିବ
ହୁଁ
ହଁ
ଭଲ ଜାଗାଟେ ଆଉ
ହଁ
ଆଉ ଏଇ ବର୍ଷ କୁଆଡେ ଯିବ
ଏ ବର୍ଷ ଏଇ ବର୍ଷ ଭାବିଛୁ ଜାମ୍ମୁ କାଶ୍ମୀର ଯିବୁ ବୋଲି
ହୁଁ ଏଇ ଶୀତ ଦିନେ ଯିବା
ଶୀତଦିନ ଟିକେ ଜମ୍ମୁ କାଶ୍ମୀର ଗଲେ
ହୁଁ ହଁ
ଜାମ୍ମୁ କାଶ୍ମୀରରେ ଆମେ ଜାମ୍ମୁ କାଶ୍ମୀର ଭିଛୁ ସେପଟେ ଯୋଉ ବୈଷ୍ଣୋଦେବୀ ମନ୍ଦିର ବୈଷ୍ଣଦେବୀ ମନ୍ଦିର ସବୁ ଅ ଏଇଠି ଏବେ ଯୋଉ ଘଟଣା ଟା ଘଟିଲା। ଆତଙ୍କବାଦୀ ଘଟଣା ପୁଲବାାମା ପୁଲବାାମା ଏପଟା ହୁଁ ସେ ପଟକୁ ସବୁ ଯିବୁ ବୋଲି କହୁଥିଲେ ଭାଇ ତ। ଆ ତମେ କୁଆଠେ ଯିବ?
ଆମେ ଏଇ ଯିବୁ ବୋଲି ବାହାରିଛୁ ବାଙ୍ଗାଲୋର। ବାଙ୍ଗାଲୋର ଗଲେ ଦେଖିଆ ସିରିଡ଼ି ସାହି ହେଠୁ ମୁଁ ଯିବି ସତ୍ୟ ସହିତ ହେଇଠି ଅଛି ବାଙ୍ଗାଲୋରରେ ମହାରାଷ୍ଟ୍ର ଟିକେ ଦୁର ପଡିବ, ଦୂର ହେଇଯିବ ତ ଦେଖିକି ଯିବୁ ଛୁଟି ଦେଖିକି ଆଉ।
ହଁ ହଁ। ଏମିତି ସେମିତି ହଁ ସେମିତି ଗଲେ ଠିକ ହବ। କଣ କହିଲ ଆଉ?
ରଥଯାତ୍ରା ଆଉ କୁଆଡେ ବୁିଲ ଯିବ?
ଓୁ ଦେଖିଆ ପୁରୀ ପୁରୀ ଯଦି ଜିବି ଜଗନ୍ନାଥଙ୍କର ଲାଗିଲା ଡରି ଯିବୁ ଆଉ। ଆଉ ତମେ ଯିବ କି ନାଇଁ?
ହଁ ଯିବା ନା ଟିକେ ବୁଲିକି ଆସି ହାରି ଆମ ଶାଶୁହର ଗାଁରେ ବି ହଉଛି। ରଥଯାତ୍ରା।
ଆ ଜଗନ୍ନର ସେପଟ ପା ଡ୍ୟୁଟି ପଡୁଛି ରଥଯାତ୍ରା ଡ୍ୟୁଟି ଯେ
ହୁଁ।
ରଥଯାତ୍ରା ଡିଉଟି ପଡିଛି ଯେ ସେ ଆଜି ଯାଇଛି ହେଠି। ମୁୋ ବ୍ୟାଗ ଫ୍ୟାଗ ସବୁ ନେଇକି ପଳେଇଛି। ମୁଁ କେମି ଯିବି ଏକ୍ଜାମ ଦବା ପାଇଁ?
ହୁଁଉଁ।
ତାର ଏପଟେ ପଡିଛି ସିଆଡେ ରହିବ ଯେ ଦୁଇ ତାରିଖ ପର୍ଯ୍ୟନ୍ତ। ଦେବସନ ପୂର୍ଣ ଦୁଇରେ ନା? ବେସିକି ପାଞ୍ଚରେ ଆସିବି ପୁଣି ଡୁଟି ପୁଣି ପୁରୀ ଯିବି।
ଓହୋ।
ଏମିତି ଆଉ ଆଉ ତମ ସେପଟୁ କି କି ସବୁ ପୁରି ଯିବ?
ମାମ ଏପଟୁ ଯିବେ ସବୁ ବାହାରିଛନ୍ତି ଯୋଉ ମାଗଣା ଟ୍ରେନ ପଡିଛି ତ।
ହୁଁ ହୁଁ ହୁଁ ମଣେ ପୁରୀରେ ମାଗଣା ଟ୍ରେନ ଯାଇପାରିବେ ହେ? ସେ କଣ ତୀର୍ଥ ଯାତ୍ରୀଙ୍କ ପାଇଁ ନା କଣ?
ହଁ।
ଆଛା।
ଯିଏ ରଥଯାତ୍ରା ଦେଖିଯିବ। ସିଏ ମାଗଣା ଟ୍ରେନରେ ଯିବ। ଅନ୍ୟମାନେ ଯାଇପାରିବେନି।
ଆଚ୍ଛା। ହଁ ସେଇଟା ବି ହେଇପାରେ ଆଉ ସେଇଥିରେ ତମେ ସମସ୍ତେ ପଳେଇବ ଆଉ। ଶାଶୁ ଶଶୁର ହେକା ସବୁ ସମସ୍ତଙ୍କୁ ନେଇକି ଯିବୁ ଆଉ କଣ?
ହୁଁ।
ହୋଉ।
ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ହୁଁ।
ହୁଁ, ଆଉ ତମ ଛୋଟୋ ଝିଅ କଁ କରୁଛି?
ସିଏ ତାଙ୍କ ମାମୁଁ ଘରକୁ ଯାଇଛନ୍ତି ବୁଲିକି ଆସିବେ।
ମାମୁଁ ଘରକୁ କଁ ପାଇଁ ଏବେ ଯାଇଥିଲେ ପରା?
ହୁଁ ଆଉ ଥରେ ଯାଇଛନ୍ତି ଟିକେ ବୁଲିକି ଆସିବେ ଆଉ।
ହଁ ହଁ ହ ହଉ ଯାଆନ୍ତୁ ଆଉ।
ହୁଁ। ଆଉ ଘରେ ସମସ୍ତେ କଣ କରୁଥିଲେ?
ଘରେ ବୋଉର କଣ ଅଣ୍ଟା ବିିନ୍ଧା ହୋଉଚି ଯେ ଶୋଇଚି। ଗାଡି ଯାଇଚି ତ ବା ପା ଯାଇଛନ୍ତି ସେ ସେପଟେ ତାଙ୍କ ପୋଛରେ ଆଉ
କଣ କରିବି ବଡ ବୋଉ କଁ ରୋଷେଇ ବାସ କରୁଥିଲା। ମାନି ଦି ତଳକୁ ଆସିଥିଲା। ଖାଇବ ବୋଲି ଆଉ
ଓ ଜର୍ନାଦୀ ବୋଉ କୁ ଦେଇଚି ସିଲେଇ କରିବାକୁ। ଯେ ଏପର୍ଯ୍ୟନ୍ତ ଦୋଉନାହାନ୍ତି ଖାଲି ଯାଇକି ବସିଲି।
ସିଏ ନାହାନ୍ତି ପରା।
ନାଇଁ ଯାଇଥିଲେ ତାଙ୍କ ଝିଅ ଘରକୁ ଯେ ଆସିଲେଣି।
ହୁଁ।
କାଲି ଦିପହର ସାରା ଯାଇକି ବସିଚି ଦେଖିଲା ଆସିକି ବସି ବସିଲି ପଛେ ସେ ମୁଁ ବସିଛିି ସେ ଗଡି ପଇଲେଣି।
ହୁଁ
ହଁ ବା।
ଆଉ ଚାଲ ମିଶିକି କୁଆଡେ ବୁଲାବୁଲି କରିବାକୁ ଯିବା।
ଚାଲୁନ କୁଆ ଯିବା।
ହଉ ଯିବା ଆଉ।
କୁଆଡେ ଯିବା ସବୁ ପ୍ଲାନୀଙ୍ଗ କର ଯିବା ସବୁଆଡେ।
ହୁଁ।
ବିପାସାକୁୁ ନେଇକି ଗଲେ ହବ ଏଥର ବାହା ହେଇଯିବ ସେ ଆର ବର୍ଷା ଆଠିକି।
ହୁଁ
ହୁଁ ହଁ ଏବେ ଟିକେ ଟିକେ ତ କଣ ବର୍ଷା ପକେଇଲାଣି ସାଉଣ୍ଡ ହଉଚି।
ହଁ ୟାଡେ ପ୍ରବଳ ଜୋର ଖରା ହଉଚି। ନାଇଁ ଲାଇନ ଅଛି ବର୍ଷା ହୋଉନି ଖରା ପ ପୁରା ଜୋର ପୁରା କାଚ ପରିକା ଖରା।
ଏପଟେ ଖରା ଏନ୍ତି ହେଇଥିଲା ଯେ ଏବେ ଟିକେ ମେଘୁଆ ହେଇକିି ଟିକେ ମାନେ ବାସ ଏବେ ଟିକେ ମାନେ ଭଲ ପାଗଟା ଦେଇଛି।
ହୁଁ।
ହୋଉ।
ଓଁ ହୋଉ ମେଘୁଆ ପଗ ହେଲେ ଭଲ ନା ଆଷାଢ ମାସ ପାଇଲାଣି ରଥଯାତ୍ରା ହବ ଖରା ଦିନ କ
ହୁଁ। ପାଗଟା ସିନା ଥଣ୍ଡା ପାଗ ଦେଲେ ଯୁଆଡ଼େ ଯିଏ ବୁଲିବାକୁ ଯିବାକୁ ଭଲ ଲାଗିବ। ଆଉ ଖରାରେ ଯିବ ତମେ ଆଉ ଖରାରେ କେତେ ଗରମରେ କୁଆଡ଼େ ଯିବ। ଏତେ ଗରମରେ ତ ଯିବା ସମ୍ଭବ ନୁହଁ ନା।
ନାଇଁ ନାଇଁ।
ନାଇଁ ହୋଉ ଦେଖିଆ ରଥଯାତ୍ରା ଟିକେ ଯଦି ପାଗ ଭଲ ପଡିବ ଯିବା ଆଉ।
ହଁ
ତମ ଅପସର ପାସିଛନ୍ତି ହୁଁ ହଁ ଭଲ ଅ ସେ ତାଙ୍କ ବାହାଘର ହଉନଥିଲା କି ପାଇକ ହାର ସେଥିପାଇଁ ଅଛନ୍ତି ସମସ୍ତେ ଆଉ
ଓହୋ ତାମ ପୁଅ ବହୁୂ କୋବେ ଆସିଛନ୍ତି
ହ ବୋହୁ ବା କୁଆଡେ କଣ ତାଙ୍କର କଣ ପ୍ରୋବ୍ଲେମ ହେଇଛି ଆସିପାରିବେନି ଆଉ
ଓହୋ ବବ ହବା
ବୋଧେ ସେଇ ହଁ ସେଇଭଳିଆ ବୋଧେ କଣ ହବ ତୁ ସେ ଆସିନାହାନ୍ତି ଆଉ ଆଉ
ଏଇଠୁ ବସିଛି ଆଉ କି ଗରମ ହଉଚ ଗୁଳୁମୁଳି ହଉଚ ଯେ
ହଁ ବା ପ୍ରବଳ ଏପଟେ ତ ଯେଉଁ ଗରମ କହନି
ହୁଁ
ଗରମରେ ତ ସବୁ ପୁରା କମି ଯାଉଛି
ସେଇ ବାବା
ଆଉ କଣ ସୁନା ରେଟ୍ ତ ହେଲାନି ଯେଉଁ ଭଳିଆ ବଢ଼ିକି କଣ ଆଉ କିଣିବ
ନଁ ନାଁ କିଛି ନାହିଁ
ସୁନା ଟା ଯଦି କମିଯାଆନ୍ତା ଯା କିଣି କୁ ହତା
ହୁଁ
କଣ ବି ପଇସା କହୁଥିଲା ଆଜି ସୁନା ଅଛି ଲକ୍ଷ ଅଠେଇଶ ହଜାର ବୋଲି
ନାଇଁ ମୁଁ ଜାଣିନି
ଉୁଁ ଲକ୍ଷେ ଅଠେଇଶ ହେଲେ ତ କେତେ କମି ଯାଇ ତାଲେ
ଇଆଡେ ଆସିବ କେତେବେଳେ ବୁଲି ଯିବା ହେଲା ମହାବୀର ଖୋଲ ଅଛି ଦଶପଲା ଡ ମର ଖୋଲରେ ଗୋଟେ ଗୋଟେ ମହା ହନୁମାନଙ୍କର ବଡ ମୂର୍ତ୍ତିଟେ ହେଇଛି ମାନେ ଖୋଲ ଭଳିଆ ହେଇଛି ଆଗ ଗୋଟେ ମାନେ ଗେଟ୍ ଭଳିଆ ହେଇଛି ସେଥିରେ ଗଛ ବୃଛ ସବୁ ମାଡିଛି ସେ ସୁନ୍ଦର ଲାଗୁଛି ଦେଖିବାକୁ ତାପରେ ଫୁଲଲା ଛ କେତେ ପ୍ରକାର ଫୁଲ ଗଛ ପାର୍କରେ ଏତକି ପ୍ରକାର ନଥିବ ସେଇଠି ଯେତିକି ପ୍ରକାର ଫୁଲ ଗଛ ଲାଗିଛି
ହଁ
ବଢିଆ ସୁନ୍ଦର ଜାଗାଟେ ମାନେ ବଢିଆ ଲାଗୁଛି ଦେଖିବା ପାଇଁ ଏଠି ଯାଇକି ବସିବ ରହିବ ଦିନଟା ଯା ସନ୍ଧ୍ୟାବେଳକୁ ଆସିଲେ ବି କେହି କିଛି କହିବାର ନାହିଁ ବଢିଆ ଜାଗା ବଢିଆ ଲାଗିବ
ତାହେଲେ ଯିବା ଆଉ ତମର ସେପଟ କନ ମୁଁ ଯିବି ମାମୁଁ ଘର ତ ସେପଟେ ସେପଟେ ଲାଇନିଂ କନ ଗଲେ ହବ ଆଉ
ହୁଁ ଆଉ ଡାଁଠି ତ ଏବେ ଶିବ ମୂର୍ତ୍ତି ଟେ ବଡ ଶିବ ମୂର୍ତ୍ତି ଟେ ହେଇଯାଇଛି ଧଳା କଲର ର ଆଉ ମାନେ କୁଆର ନାଇଁ କୁଆର କ ଡ ଉଠି କୁଆରଆ ଡ୍ୟାମ୍ ଉଠି ଏବେ ଏବେ ନୁହଁ ଏବେ କୁଆରଆ ପାର୍କ ହେଇଯାଇଛି ସେଠି ନୁହ ବଡ ବଡ ହଁ ବଡ ହାତୀ ଷ୍ଟାଚୁଟେ ଜିରା ଷ୍ଟାଚୁ ଟେ ବଣମଣିଷ ଷ୍ଟାଚୁ ଟେ ଏମିତି କେତେ ପ୍ରକାର ଷ୍ଟାଚୁ ସବୁ ହେଇଛି ଶିବଲିଙ୍ଗ ଷ୍ଟାଚୁ ଟେ ଆଉ ଶିବ ମୂର୍ତ୍ତି ଷ୍ଟାଚୁ ଟେ ହଁ ବା ହୁଁ
ବହୁତ ଲୋକ ତ ବୁଲିବାକୁ ଯାଉଥିବେ
କେତେ ଗହଳି ହଉଛି ଶୀତ ଦିନେ ମାନେ ଜାଗା ନଥିବ ଟିକେ ଭୋଜି କରିବାଉ କୋଉଠି
ହଉ ହଉ ତାହେଲେ ଆଉ ହଉ ହଉ ଆମେ ଯିବା ଆଉ କେତେବେଳେ ଆଉ ହଉ ତମେ ଯାହା କଣ କର ଆଉ ଆମେ କଥା ହେବା ପରେ ଆଉ ରଖୁଛି ହଁ